ହଁ
ହ୍ୟାଲୋ। ହ୍ୟାଲୋ।
ହାଲୋ।
ହଁ କଣ ଖବର?
ବହୁତ ଭଲ। ତମର କେମିତି ଖବର?
ହଁ ମୁଁ ଭଲ ଆଉ। ହ କଣ କରୁଥିଲ? କଣ କରୁଥିଲ?
ତମ ଭଏସ୍ ମୋତେ କିଛି ଶୁଭୁନି।
ମୁଁ କହିଲି କି କଣ କରୁଥିଲ?
ଏବେ ବସିଥିଲି ଆଉ ତମେ କଣ କରୁଥିଲ?
ମୁଁ ଏମିତି ବସିଛି ଆଉ ଏଇ ଏମିତି ବସିଥିଲି। ଇଚ୍ଛା ହେଲା ଟିକେ କଲ୍ କରିବା ପାଇଁ ତମକୁ ତ କରିଦେଲି ଆଉ ଟିକେ ପରେ ଏମିତି ହ ରାତିରେ ଖାଇକି ଡିଉଟି ଯିବି ଆଉ
ଓକେ।
ହଁ ତମ ଦିନ କେମିତି ଗଲା?
ମୋ ଦିନ ବହୁତ ଭଲ ଗଲା ତମର ଦିନ କେମତି ଗଲା?
ହୁଁ ହୁଁ। କଣ ସେଇଭଳିଆ କାଲି ରାତି ଯାଇଥିଲି ରାତିରେ ଶୀତଳ ଷଷ୍ଠୀ ଦେଖିବା ପାଇଁ। ଶୀତଳ ଷଷ୍ଠୀ ମାନେ ଶିବ ପାର୍ବତୀଙ୍କ ଯୋଉ ବାହାଘର ହୁଏ ସମ୍ବଲପୁରରେ ବହୁତ ଫେମସ୍। ତ ସେଟା ଦେଖିଲି କାଲି ରାତିରେ ଆଉ ଆସିଲି ସେ ସମ୍ବଲପୁରରେ ହିଁ ରହିଯାଇଥିଲି। ସକାଳୁ ସକାଳୁ ଆସିଲି, ତାପରେ ଏମିତି ରୁମ ରେ ବସିଲି ଆଜି କିଛି କାମ ନଥିଲା। ରୋଷେଇ କଲି, ତାପରେ ଟିକେ ବର୍ଷା ଆଡେ ହେଇଥିଲା। ହଁ ସେଇଭଳିଆ ଚାଲିଲା ଦିନ ଆମରି ତାପରେ ଗୋଟେ ମାନେ ମୋବାଇଲ୍ ଏମିତି ବ୍ୟବହାର କରିଥିଲି, ଆଉ ତୁମର?
ହଁ ଆଉ କେମିତି ଲାଗିଲା ଦେଖି କି ମାନେ ଶିବ ପାର୍ବତୀଙ୍କର ସେଇ କେମିତି ଲାଗିଲା ତମକୁ?
ହୁଁ। ଭଲ ଅଛି ମାନେ ଶୀତଳଷଷ୍ଠୀ ତ ଆଉ କେଉଠି କରନ୍ତିନି, ମୁଁ ଜାଣିବାରେ ଏଇଠି ସମ୍ବଲପୁରରେ ହିଁ ହଉଛି। ଭଲ ସେଇଭଳିଆ ଶିବଙ୍କର ମାନେ ତାଙ୍କ ମନ୍ଦିରରୁ ସବୁ ବାହାରେ। ତା ମୂର୍ତ୍ତି ବାହାରିବ ମାନେ ଶିବ ଇଏ ବାହାରିବ ସଜେଇକି ତାପରେ ଲୋକ ବହୁତ ତାକୁ ମାନେ ସଜେଇକି ଆଉ ଆଡ଼ମ୍ବର ଆକାର ନେଇକି ମାନେ ଗୀତ ବଜେଇକି, ଘଣ୍ଟ ବଜେଇକି, ତାପରେ ଯିବେ। ତାପରେ କାଲି ରହିବେ ରାତିରେ ପାର୍ବତୀଙ୍କ ପାଖକୁ ରହିବେ। ଆରେ ଆଜି ତାଙ୍କୁ ଧରିକି ପୁଣି ରାତିରେ ଆସିବେ ତ ଆଜି ବହୁତ ଭଲରେ ହବ। ମାନେ ଆଜି ଠାକୁରଙ୍କର ଇଏ ବହୁତ ଭଲ ରେ ମାନେ ଆଜି ଅଛି, ବାକି ଏମିତି ଆଉ କାଲି ଯାହା ଯାଉଥିଲେ ସେଇଟା ମୁଁ ଦେଖିଥିଲି, ଆଉ ତ ଭଲ ଲାଗିଲା।
ହଁ ଆଜିିକାଲି ପିଲାମାନେ ମାନେ ଶିଖିବା ଦରକାର ଆମ ପର୍ବପର୍ବାଣି କେମିତି ଚାଲେ, କଣ ସେଇଟା ଶିଖିବା କଥା।
ହଁ ନା ସତ କଥା ଆମେ କୋଉଠି ନା କୋଉଠି ଆମର ଡେବ୍ଲମେଣ୍ଟ ଯୋଉ କୁହନ୍ତିନି ଉନ୍ନତି ପରିବା ଆଗ ରେ ପରମ୍ପରା କି ପର୍ବକୁ ଆମେ କୋଉଠି ନା କୋଉଠି ହଜେଇ ଦେଉଛେ, ଭୁଲି ଯାଉଛେ। ତ ସତ କଥା କି ଆମକୁ ସେଇଟା ଶିଖିବା କଥା କି ଆମେ ଆଗକୁ ବଢ଼ିବାଟା କଥା କିନ୍ତୁ ନିଜର ମାନେ ମୂଳକୁ ନ ଭୁଲିବା କଥା।
ହଁ ସେଇଟା ସତ କଥା।
ହଁ ଆଉ ଦିନ ବେଳା ତମେ କଣ ଖାଇଥିଲ?
ବିିରିୟାନୀ ଖାଇଥିଲି, ଆଉ ତମେ?
ମୁଁ ଏମିତି ନିଜେ ରୋଷେଇ କରିଥିଲି, ଭାତ, ଡାଲି ଅଣ୍ଡା ଆଉ ଖଟା।
ହୁଁ।
ଏମିତି ଆଉ ତମେ କୋଉ ବିରିୟାନି ଖାଇଥିଲ?
ଚିକେନ।
ତୁମ କୁ ଭଲ ଲାଗେ?
ହଁ ବହୁତ ଭଲ ଲାଗେ, ତମକୁ ଭଲ ଲାଗେ?
ହଁ ହଁ ମତେ ବି ବହୁତ ଭଲ ଲାଗେ। ହୁଁ।
ଆଉ ଏବେ ରଜରେ କଣ କଣ କଲ?
ରଜରେ କିଛି ନାହିଁ, ଏପଟେ ପଶ୍ଚିମ ଓଡିଶାରେ ଏତେ କିଛି ସେମିତି ନଥାଏ, ରଜ ବା ସେ ଆମ ପୂର୍ବ ଓଡ଼ିଶାରେ ଯେମିତି କରନ୍ତିନି ସେ ଭଳିଆ ଏମିତି କିଛି ଏତେ ନଥାଏ ତ ନର୍ମାଲି ଏମିତି ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଥିଲି ଆଉ ବୁଲିଲି ଘରୁ ଯାଇଥିଲି ଯୋଉ ଆରିସା ପିଠା ଧରିକି ଆସିଥିଲି। ତ ସେଇରା ଖାଇଲି ଏମିତି ଚାଲିଲା କିନ୍ତୁ ତମ ପୂର୍ବ ଓଡ଼ିଶା ଭଳିଆ ଯଦି ଦୋଳି ଫୋଳି କରନ୍ତି କି। ବହୁତ ଭଲରେ କରନ୍ତି ସେଇଭଳିଆ ଏତେ କିଛି ଏପଟେ ନଥିଲା ତ ଠିକ୍ ଠାକ୍ ଥିଲା ଆଉ ଏତେ ଭଲ ନଥିଲା ବା ଚଳିବ, ତମେ
ହଁ ମୋର ବି ବହୁତ ଭଲ ଥିଲା, ମାନେ ମୁଁ ଯଉଠି ରହୁଛି ସେଇଠି ବହୁତ ଭଲ ଭାବରେ ସେଲିିବ୍ରେସନ କଲି ଆଉ, ମାନେ ପୋଡୋ ପିଠା ଖାଇଲି, ତାପରେ ଦୋଳି ଝୁଲିଲି, ତାପରେ ଡ୍ରେ ନୂଆ ଡ୍ରେସ ପିନ୍ଧିଲି।
ଉଁ ଭଲ।
ରଜ ପାନ ସେଇ ଟା କେଵେ ଭୁଲି ହବନି।
ହଁ ରଜ ପାନ ତ ରଜରେ ବହୁତ ମାନେ ଖାଇବାର ନିହାତି ଦରକାର।
ହଁ।
କଅଁ କଅଁ ଦୋଳି ଖେଳିଲ।
ଉଁ ସେଇ ଗାଁ ର ଇ ମାନେ ଅ ସେ ଯୋଉ ଗ ଛ ଗଚ୍ଛ ଇଏ ରେ ସେ ଯୋଉ ଦୋଳି ବାନ୍ଧା ହେଇଥାଏ।
ପଳେଇ ଯିବ ପଳେଇ ଆସିବ ଯୋଉ ଦୋଳି ତ ସ୍ୱୟଙ୍କାଳି କରିବଆଉ ହୁ ହୁ।
ଏତିକ କହିବି ଆ ଆଜି ମାନେ ଆଗୁରୁ ଯେମିତି ରଜ ହଉଥିଲା ଏବେ ସେହି ମହଲ ତ ନାହିଁ ଏବେ। ମାନେ ଉଁ ହେଇ ପାାରୁୁନି ଏବେ। ମାନେ ସେଇ ବର୍ଷା ଟାଇପ୍ ର ଜିନିଷ୍ ତାପରେ ସେ ବର୍ଷା ରେ ତାସ୍ ଖେଳିବାର ମଜା ସେଇଟା ଏବେ ହେଇପାରୁନି।
ହଁ ରଜରେ ଝିଅ ପିଲାମାନେ ଯେମିତି୍ ସବୁ ଦୋଳି ଫୋଳି ଖେଳନ୍ତି ତ ପୁଅ ପିଲାମାନେ ମନେ ମନ ଅଛି ବାଗୁଡ଼ି ଖେଳନ୍ତି। କେଇ କିଛି କିଣନ୍ତି କିନ୍ତୁ ଆଉ ନାହିଁ ଦେଖ ମୌସୁମୀ ପଳେଇ ଆସେ ଏଈ ରଜ ବେଳୁ। ଏଥର ମୌସୁମ ବି ଆସିଲାନି। ତ କେଉଁଠି ନା କେଉଁଠି ଗରମ ଲାଗୁଛି ଲୋକକୁ ତ ଏତେ ଇଏ କଲିନି। ଆ ଉ
ମତେ ତ ଲାଗେ କୋଉଠି ନା କୋଉଠି ଆମ ମାନଙ୍କ ମାନେ ଅ ଆମେ ମାନେ ହିଁ ପ୍ରୋବ୍ଲେମ କ୍ରିଏଟ କରୁଛେ ଏ ସବୁ ଇଏରେ।
ହଁ କୋଉଠି ନା କୋଉଠି ମଣିଷ ମାନଙ୍କର ହିଁ ଦୋଷ ଅଛି ଏଇ ପୃ ପୃଥିବି ଆମର, ତ ଆମେ ହିଁ ତାକୁ ଯେମିତି ଇଏ କରିବା ସେ ସେଇ ଭଳିଆ ତିଆରି ହେବ। ତ ଆମେ ହିଁ କୋଉଠି ନା କୋଉଠି ତାକୁ ମାନେ ଜାଣିଶୁଣି ନିଜ ହାତରେ ତାକୁ କ୍ଷତି କରୁଛେ। ଆଉ କୋଉଠି ନା କୋଉଠି ତା ପ୍ରଭାବଟା ଆମ ଉପରେ ହିଁ ପଡ଼ୁଛି, ଆଉ ବେଶୀ କ୍ଷତି ବହୁତ ବଡ଼ ବଡ଼ ଲୋକୋ ଧନୀ ଲୋକୋ କରନ୍ତି। କିନ୍ତୁ କ୍ଷତି ଯୋଉ ଭୋଗନ୍ତି, ଗରିବ ଲୋକ ହିଁ ତାକୁ ମାନେ ତା କୋ ଉପରେ ପ୍ରଭାବଟା ବେଶୀ ପଡ଼େ।
ଉଁ।
ଆଉ। ତମ ମାନେ ତମକୁ ଗାଁ ଲାଇଫ ଟା ବେଶୀ ଭଲ ଲାଗେ ନା ସହର ଲାଇଫ ମାନେ ଅସ୍ ସହର ଜୀବନ ବେଶୀ ଭଲ ଲାଗେ। ତୁମ ମାନେ ସାଇଟ୍ରେ ପୋଡ଼ପିଠା ତୁମକୁ ରୋଷେଇ କରି ଆସେ?
ନା ଆଈଙ୍କ ହାତ ପୋଡ ପିଠା।
ଉପ କଉ ମୁଁ ଜ ଭାଗ୍ୟରେ ନାହିଁ ବୋଧେ ଖାଇପାଇଲିନି। ହେ, ମୁଁ ଗଲେ କେବେ ମତେ ବି ଦବ ହେଲା।
ହୁଁ। ସେମିତି ନାଇଁ ମାନେ ଟିକେ ଟିକେ ଜସ୍ କରନ୍ତି। ସିଏ ବି ଏବେ ବହୁତ ବୁଢ଼ି ହେଇଗଲେଣି। ମାନେ ଟିକେ ଟିିକେ କରୁଛନ୍ତି ଆଉ।
ମା ମା ଙ୍କ ସହ ତମେ କଥା ହେଇଥିଲ? ହ୍ୟାଲୋ କହିଲି ମାମାଙ୍କ ସହିତ କଥା ହେଇଥିଲ?
ମାମା ହଁ ମାମାଙ୍କ ସହିତ ବି କଥା ହେଇଛି।
ମାମା କେମିତି ଅଛନ୍ତି?
ଭଲ
ଆଉ ତୁମର ମାନେ ଯେଉଁ ଚାଲିଥିଲା ଯେଉ ମାନେ ତୁମ ଶିକ୍ଷା ଯେଉଁ ଚାଲିଥିଲା ତୁମର ଯେଉଁ ଟ୍ରେନିଂଟା ସେଇଟା କଣ କେମିତି ଚାଲିଛି?
ସିଏ ବି ଭଲ ଚାଲିଛି ଆଉ।
ହଉ ତୁମ ପାଠ ପଠା ପାଠ ପଢ଼ିବାଟା କଣ କେମିତି ଯାଉଛି ଯେ କହିଲ?
ହଁ ପାଠ ପଢା ବି ବହୁତ ଭଲ ଚାଲିଛି। ଏବେ ତ ଛୁଟି ଅଛି ଜୁଲାଇ ସାତରୁ ଖୋଲିବ।
ଓହୋ। ଆଉ ସେ ମୌସୁମୀ ବର୍ଷା ହେବ କି ନାହିଁ ଏ ବର୍ଷର? ତମକୁ କଣ ଲାଗୁଛି? ସମସ୍ତେ କହୁଛନ୍ତି ନା ଖାଲି ଏମିତି ବର୍ଷା ହେଉଛି କିନ୍ତୁ ମୌସୁମୀ ବର୍ଷା ହେବ ଅଲଗା।
ହଁ।
ହଁ ସେଇଟା। ସେପଟେ ଫାଟ ରହୁଛି କଣ ମାନେ ଗରମ ଲାଗୁଛି ନା ଏବେ ମାନେ ଟିକେ ଥଣ୍ଡା ପଡ଼ିଗଲାଣି।
ଟିକେ ଥଣ୍ଡା, ଟିକେ ଗରମ।
ଓ ନା ସେ ହଉ ତୁମେ କୁଆଡ଼େ ଭୁଲିଯିବାର କିଛି ପ୍ଲାନ୍ ମାନେ ନିଜକୁ ଚିନ୍ତା କରିଛ? କେହି କୁଆଡ଼େ ବୁଲିଯିବି କି କଣ କରିବି ଏଇ ବର୍ଷା ଦିନେ କୋଉ ପଟୁ ଗଲେ ଭଲ ହବ? ଜର ଜ
ନା କୁଆଡେ ତ ମୁଁ ଜାଇନି। ଏଇତ ଆଇଙ୍କ ଘରୁ ଆସିଥିଲି। ତାପରେ ଏଇଠି ଟ୍ରେଡ ଫେୟାର ହେଇଥିଲା ତ ସେଇଠି ଯାଇଥିଲି। ବୁଲିକି ଆସିଛି ଆଉ।
ସେ ଟ୍ରେଡ଼୍ ଫେୟାରରେ କଣ, କଣ ସବୁ କରାଯାଏ ହୁଏ?
ଅଫର ଯେହେତୁ ରଜ ଚାଲିଛି। ରଜ ର ବି ଜିନିଷ ଅଛି ମାନେ ପୋଡୋ ପିଠା। ଦୋଳି ଏରା ସବୁ ଅଛି। ମାନେ କଣ ଡିଫରେଣ୍ଟ କଣ୍ଟ୍ରି ର ଜିନିଷରା ବିକ୍ରି ହଉଛି।
ଯେମିତିକି?
ଯେମିତିକି ତମେ ଦେଖିପାରିବ ଯେ ଦୁବାଇ ଦୁବାଇର ଜିମତି ଜିନିସ ରା ଇଟ୍ସ ଲାଇକ୍ ମାନେ କୋଉ ମନ୍ଦିର?
କହିପାର ଯାହାବି ଲାଗୁଛି ତ ହଁ।
ଆଉ ଚକଲେଟ୍ସ ତାର ତାର ମାନେ ଚକ୍ଲେଟ୍ସ ହଉ କି ତାହା ଖାଇବା ପା ସବୁ ଯାକ ମିଳୁଥିଲା ସେଇଠି। ସବୁ ଅଲଗା ଅଲଗା ଦେଶର ଜିନିଷ ରା ମିଳୁଥିଲା।
ତୁମେ କଣ, କଣ ଖାଇଲ ଟ୍ରାଏ କଲ?
ମୁଁ ତ ଝିଅଟା ତ ସେଇ ବର୍ଗର, ପିଜ୍ଜା। ଉ ପୋଡ଼ ପିଠା
ହଁ ତମକୁ ପିଜା ଭଲ ଲାଗେ, ନା ପୋଡ ପିଠା ବେଶୀ ଭଲ ଲାଗେ?
ପୋଡ଼ପିଠା।
ଆଣିଷ ପିଟା କେବେ ଖାଇଛ?
ହଁ ଆରିଷା ପିଠା ବି ଖାଇଛି।
ଏ ରଜାରେ ଖାଇଛ?
ହାଁ?
ଏଇ ରଜରେ ଖାଇଲ? ଟ୍ରାଏ କରି
ନା, ନା, ନା, ନା ଖାଇନି।
ପୁରୀ କେବେ ଯାଇଥିଲ? ହଉ ମୋର ଗୋଟେ କାମ ଆସିଲାଣିରେ, ମୁଁ ତମକୁ ଟିକିଏ ପରେ ଫୋନ କରିଛିଁ।
ହଠିକ୍ ଅଛି ଠିକ ଅଛି ଅଛି।